ନମସ୍କାର ସାର୍।
ଆଜ୍ଞା ନମସ୍କାର ଭଲ ଅଛନ୍ତି?
ଆଜ୍ଞା ବହୁତ୍ ଭଲ ଅଛି ଆପଣ କେମିତି ଅଛନ୍ତି? ଆପଣଙ୍କ ଘରେ ସମସ୍ତେ ଭଲରେ ଅଛନ୍ତି?
ହଁ ଆଜ୍ଞା ଘରେ ସମସ୍ତେ ଭଲରେ ଅଛନ୍ତି ଆଉ ଆପଣଙ୍କର?
ଆମର ବି ସମସ୍ତେ ଭଲ ଅଛନ୍ତି।
ଯାହା ହଉ ଆଜି ଆପଣଙ୍କ ସହିତ କଥା ହେବାର ସୁଯୋଗ ମିଳିଛି। ଆଉ କୁହନ୍ତୁ କେଉଁ ବିଷୟରେ ଆମେ କଥା ହବା?
ହଁ ତ ସାର୍ ମୁଁ କହୁଥିଲି କି ଆପଣ ଆପଣ ବୁଲାବୁଲି କରିବାକୁ ଭଲ ପାଆନ୍ତି?
ହଁ ଆଜ୍ଞା ମୁଁ ବୁଲାବୁଲି କରିବାକୁ ବହୁତ୍ ଭଲ ପାଏ।
ଆଜ୍ଞା ତ କୋଉ ଜାଗା ଏମିତି ବୁଲାବୁଲି କରିବାକୁ ବହୁତ୍ ପସନ୍ଦ କରନ୍ତି ଆପଣ?
ନାଇଁ ଦେଖନ୍ତୁ ମାନେ ଯେଉଁଠାରେ କି ଜନଜାତି ବାସ କରୁଥୁବେ। ଗୋଟେ ସବୁଜ ପରିବେଶ ହେଇଥିବ ଆଉ ସହରୀ ସବ୍ୟ ସଭ୍ୟତା ଠାରୁ ଦୂରରେ ଥିବ ମୁଁ ଜାଣିବାକୁ ଚାହେଁ ଯେ ସେମିତି ଜନଜୀବନ ସେଠି କେମିତି ସେମାନେ ଅତିବାହିତ କରୁଛନ୍ତି? ତାଙ୍କର ଖାଦ୍ୟ ପାନୀୟ କଣ ତାଙ୍କର ବାସଗୃହ କେମିତି? ସେମାନେ ଶିକ୍ଷା ସଠିକ୍ ଭାବରେ ପାଇ ପାରୁଛନ୍ତି କି ନାହିଁ? ଗମନାଗମନ ର କେମିତି ସୁବିଧା ଅଛି? ଏସବୁ ଜାଣିବା ପାଇଁ ମୁଁ ସେଇ ସ୍ଥାନକୁ ହିଁ ବାଛିଥାଏ।
ଆଜ୍ଞା। ତ ଯଦି ମୁଁ ବି ଆପଣଙ୍କ ଗାଁ ପଟକୁ ଯାଏ ତ ଆପଣ ମତେ କୋଉ ଜାଗା ବୁଲେଇବାକୁ ଚାହିଁବେ।
ନିଶ୍ଚିତ ଆପଣ ଯଦି କେବେ ଆସିବେ ଆ ଶିମିଳ ପାଳ ଜୈବ ମଣ୍ଡଳ ଆପଣ ନିଶ୍ଚିତ ଭାବରେ ବୁଲିପାରିବେ। ବନ୍ୟ ବିଭିନ୍ନ ବନ୍ୟ ପଶୁ ପକ୍ଷୀ ଦେଖିବା ସହିତ ଆପଣ କେତେ ଗୁଡିଏ ଜଳ ପ୍ରପାତ ଅତି ସୁନ୍ଦର ଶାନ୍ତ ତମୟ ପରିବେଶ ଦେଖିବା ସହିତ ସେଠି ଜନଜାତିଙ୍କର ଯୋଉ ସ୍ଵତନ୍ତ୍ର ଜୀବନ ଆପଣଙ୍କୁ ବେଶ ଆକୃଷ୍ଟ ଲାଗିବ।
ବହୁତ ଭଲ କଥା ତ। ମାନେ ପୁରା ଯେମିତି ନେଚର ଟା ବଢିଆ ନେଚର ଟ ନା।
ହଁ ଆଜ୍ଞା ଏମିତି ପ୍ରକୃତି ସେଠି ନା ଦୂଷିତ ବାୟୁ ଅଛି। ନା ଦୂଷିତ ଜଳ ଅଛି, ନା ଦୂଷିତ ଖାଦ୍ୟ ଅଛି। ବୁଝିଲେ ନା ସେଠାକାର ଲୋକମାନେ ସ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ କୃଷି କରି ସେମାନେ ସାର ରାସାୟନିକ ଔଷଧ ଠାରୁ ବହୁତ ଦୂରରେ। ଏବଂ ଜଙ୍ଗଲରୁ ମିଳୁଥିବା ଫଳ, ମୂଳ, ମହୁ ଲାଖ ଆ ଟସର ଏସବୁ ସଂଗ୍ରହ କରନ୍ତି ଏବଂ ଜଙ୍ଗଲର ଫଳମୂଳକୁ ଖାଇକି ସେମାନେ ଜୀବନ ଧାରଣ କରିଥାନ୍ତି। ମାନେ ଆଜିକା ଦୁନିଆର ଯୋଉ ମସଲା ସେମାନେ ବୋଧେ ଜାଣିନାହାନ୍ତି ସେ। ନିଜେ ସରିଷ ଚାଷ କରି ବର୍ଷ ତମାମ ର ତେଲ ପେଡି ସେଇ ହିଁ ସେଇ ତେଲକୁ ହିଁ ବ୍ୟବହାର କରନ୍ତି।
ତ ସେଇମାନେ ହିଁ ବହୁତ ସୁସ୍ଥ ରହୁଥିବେ, ଆଜିକାଲି ତ ଆମ ସହରରେ ଯେମିତି ମାନେ ସହରରେ ତ ଗଛ କାଟିକି ରାସ୍ତା ତିଆରି ହଉଛି, ତାପରେ ଗଛ ହଉ ଯୋଉ ଗଛ ଜଙ୍ଗଲ ଥିଲେ ବି ତାକୁ କାଟିକି ଆଉ ସବୁ ଘର ହେରିକା ତିଆରି ହଉଛି ଏମିତିରେ ବି ବାହାରେ ବି ଆ ଆମର ଏଇଠି ସହରରେ ତ ବହୁତ ତେଲ ଜାତୀୟ ଖାଦ୍ୟ ବହୁତ ମସଲା ଖାଦ୍ୟ ରହୁଛି। ଏଥିରେ ତ ଦେ ଲୋକଙ୍କ ଦେହ ଖରାପ ତ ବହୁତ ହଉଛି। ତ ସେଠି ଆପଣ ଯୋଉ କଥା କହିଲେ ଆପଣ ଯୋଉ ଜାଗା କଥା କହିଲେ ତ ସେଠି ତ ସେମାନଙ୍କୁ ଏତେ ଇଏ ଲାଗୁନଥିବ ତାଙ୍କ ଦେହ ପୁରା ସୁସ୍ଥ ଥିବ, ମାନେ କିଛି ମାନେ ସେ କିଛି ପୁରା ବାୟୁମଣ୍ଡଳ ବି ତାଙ୍କର ପୁରା ଭଲ ଥିବ।
ନିଶ୍ଚିତ ଆଜ୍ଞା, ଆପଣ ଜାଣିଥିବେ କରୋନା ସମୟରେ ଆମେ ସବୁ ମୁହଁ ଢାଙ୍କିକିରି ବୁଲିଲେ।
ଆଜ୍ଞା ଆଜ୍ଞା।
କିନ୍ତୁ ସେମାନେ କରୋନା କଣ ବି ସେଇ ସମୟରେ ଯାଇନଥିଲେ ଜଙ୍ଗଲ ପରିବେଶରେ ରହୁଥିଲେ। କରୋନା ତାଙ୍କୁ ପ୍ରଭାବିତ କରିନଥିଲା, ହଁ ସେମାନେ ସୁସ୍ଥ ଜି ଜୀବନ ଯାପନ ବିତଉଛନ୍ତି କିନ୍ତୁ ବେଳେ ବେଳେ ଯେତେବେଳେ ବିଭିନ୍ନ କାରଣରୁ ଦେହ ଖରାପ ହୁଏ, ସେମାନେ ସ ଠିକ ଭାବରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଆନ୍ତି ନାହିଁ। ବିଶେଷ କରି ପ୍ରକୃତିକୁ ପୂଜା କରିକି ରୋଗ ଦାଉରୁ ଭଲ ହେବା ପାଇଁ ଚେଷ୍ଟା କରନ୍ତି। ଏବେ ଧୀରେ ଧୀରେ ସଚେତନତା ଆରମ୍ଭ ହେଲାଣି।
ଆଜ୍ଞା।
ହଁ କୁହନ୍ତୁ?
ଆଉ ତ ସେମିତି ତାଙ୍କ ଦେହ ବି ଠିକ୍ ହେଇଯାଏ?
ହଁ ଆଜ୍ଞା କିଛି ମାତ୍ରାରେ ହେଇଯାଏ, କାହିଁକି? ଦେଖନ୍ତୁ ସେମାନେ ଯେହେତୁ ଦୂଷିତ ଖାଦ୍ୟ ଖାଉନାହାନ୍ତି ସାମାନ୍ୟ ଦେହ ଖରାପ ହେଲେ ଅ ବ ବୈଦିକ ପ୍ରଣାଳୀରେ ଜୈବିକ ଔଷଧ ଯୋଉ ଜଙ୍ଗଲରୁ ମିଳୁଥିବା ଆ ଚେରମୁଳି ହଉ, ପତ୍ର ଡାଳ ହଉ ଖାଆନ୍ତି। ଏଣୁ ଧୀରେ ଧୀରେ ଧୀରେ ଧୀରେ ସେମାନେ ସୁସ୍ଥ ମଧ୍ୟ ହେଇଯାଆନ୍ତି।
ଆଜ୍ଞା ତ ଆପଣଙ୍କୁ ଓ ମନ୍ଦିର ଜାଗା ହରିକା ଯିବାକୁ ବର୍ଷା ବୋହୁତ ମ ମାନେ ମନ୍ଦିର ହରିକା ଜାଗା ଆପଣ କୁଆଡେ ଯାଇଛନ୍ତି?
ହଁ ଦେଖନ୍ତୁ ମୁଁ ବୋଧହୁଏ ଓଡ଼ିଶାର ପାଖାପାଖି ବାଇଶଟି ଜିଲ୍ଲାକୁ ବୁଲିଚି। ଏଣୁ ବିଭିନ୍ନ ମନ୍ଦିର ଥିବା ସ୍ଥାନ ଦର୍ଶନୀୟ ସ୍ଥାନ ବୁଲିଛି।
ଆପଣଙ୍କୁ କୋଉ ଜା ମାନେ କ ଯୋଉ ମନ୍ଦିର ଦର୍ଶନ କଲେ ତା ଭିତରୁ କୋଉଠି ବେଶୀ ଭଲ ଲାଗିଛି କି କହିଲେ ଯାହା ହୋଉ ଏଠିକି ଆସିଲି ମୁଁ ଯ ଭାଗ୍ୟରେ ଥିଲେ ଆଉଥରେ ବି ଆସିପାରିବି ଆପଣଙ୍କୁ କୋଉ ଜାଗା ସେମିତି ଲାଗିଚି କି?
ହଁ ଦେଖନ୍ତୁ ପୁରୀରେ ଥିବା ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ମତେ ବାରମ୍ବାର ଆକୃଷ୍ଟ କରୁଥିଲେ ବି ମୁଁ ଯେତେବେଳେ କୋଣାର୍କ ଦେଖିଲି ସେତେବେଳେ ଅଦ୍ଭୁତ ନୟନରେ ଚାହିଁ ରହିଲି। କାହିଁକିନା ଛୋଟ ବେଳୁ ମୁଁ ପଢୁଥିଲି ଯେ ସ୍ଵତନ୍ତ୍ର କଳା ସ୍ଥାପତ୍ୟରେ ନିର୍ମିତ କୋଣାର୍କ ମନ୍ଦିର ବିଶ୍ଵକୁ ଚକିତ କରେ। ସେଇ ଦିନଠାରୁ ମୁଁ ଚାହିଁଥିଲି କି କୋଣାର୍କକୁ କେବେ ଦେଖିବି। ଏବଂ ଯୋଉ ଦିନ ମୁଁ କୋଣାର୍କ ଦେଖିଲି ବାସ୍ତବରେ ଅନୁଭବ କଲି ଆମ ଓଡିଆ କାରିଗର ଅତୀତରେ କଣ ଏତେ ବଡ କାରିଗରୀ କୌଶଳ ତାଙ୍କୁ ଜଣାଥିଲା। ଏଣୁ ମତେ କୋଣାର୍କ ବିସ୍ମିତ କଲା ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା। ଠିକ ସେମିତି ଆପଣ କୋଉ କୋଉ ଦର୍ଶନୀୟ ସ୍ଥାନ ବା ମନ୍ଦିର ଦେଖିଛନ୍ତି କି?
ଆଜ୍ଞା ମୁଁ ଅ ଯାଇଚି ସେଇ ମନ୍ଦିର ହରିକା ଯାଇଚି ତ ବେଶୀ ଅ ଯେତେବେଳେ ନୂଆ ବର୍ ଷ ଆରମ୍ଭ ହୋଉଚି ତ ଫାଷ୍ଟେ ପୁରୀ ଜଗନ୍ନାଥ ମନ୍ଦିର ଆଗ ଯାଉ ଠାକୁରଙ୍କ ପାଖରେ ଦର୍ଶନ କରିକି ଯେମତି ବର୍ଷଟା ଭଲରେ ତାଙ୍କରି ପାଖରୁ ଆରମ୍ଭ ହୋଉ ତ ସେଥିପାଇଁ ପୁରୀ ଯାଉ ନୂଆ ବର୍ଷକୁ ହିଁ ପୁରୀ ଯାଉ ତ ତାପରେ ବି ଆମର ଥରେ ଟ୍ୟୁସନ ପିକନିକରେ ଆମେ ସବୁ ଯାଇଥିଲୁ ଛୁଆବେଳେ ମୁଁ ଥରେ ତାରିଣୀ ମନ୍ଦିର ଯାଇ ଥିଲି ଘଟଗାଁ ତାରିଣୀ।
ଆଚ୍ଛା।
ମୁଁ ତାପରେ ଟ୍ୟୁସନ ପିକନିକ ବି ହେଲା ତ ଗଲେ ମା ଘଟଗାଁ ତାରିଣୀ ମନ୍ଦିର ଯିଆ ବୁଲିକି ଆସିବା। ଆମେ କହିଲୁ ଠିକ ଅଛି ତାପରେ ଯେତେବେଳେ ମୁଁ ଗଲି ମୁଁ ଦେଖିଲି ମାଆଙ୍କୁ ପୁରା ଯେମତି ତଳେ ରଖା ହେଇକି ପୁରା ଭଲରେ ପୂଜା ପାଉଛନ୍ତି ମା ଆମେ ପୁରା ସମସ୍ତେ ଚାରିପଟେ ବୁଲିକି ଦେ ଖିଲୁ ମାଆଙ୍କୁ ମୁଁ କହିଲି ବଢିଆ ତ ମା ବଢିଆ ଦେଖା ଯାଉଛନ୍ତି ତ ସେଠିକି ଯେମତି ମୁଁ କହିଲି ନା ମୁଁ ଆଉଥରେ ଯେମତି ଘରେ କହିବି ଆଉ ଯେମତି ଆମେ ଆଉ ଥରେ ଯିବୁ ମନ୍ଦିରକୁ ମାଆଙ୍କୁ ଦେଖି ପୁରା ଆଖିଲ ଲାଖିଗଲା ମୁଁ କହିଲି ଯେମତି ହୋଉ ପଛକେ ଆମେ ଆଉଥରେ ଯିବା ମନ୍ଦିରକୁ। ମମି କହିଲା ହୋଉ ତାହେଲେ ଠିକ ଅଛି ଆଉ ଉମ୍ ମାଆଙ୍କ ଡୋରି କେବେ ଲାଗୁ ତାହେଲେ ଯିବା ଆଉ।
ନିଶ୍ଚିତ ମାଆଙ୍କର ଡୋରି ଲାଗିବ ସେ ଗୋଟେ ସୁନ୍ଦର ପରିବେଶ ଶାଳ ଜଙ୍ଗଲରେ ଜଙ୍ଗଲ ଭିତରେ ମାଆ ରହୁଥୁବାରୁ ମାଆଙ୍କୁ ବେଢା ବାସିନୀ ବି କୁହାଯାଏ। ଆଉ ମନ୍ଦାର ଫୁଲ ତାଙ୍କର ଦେହରେ ଶୋଭା ପାଉଥୁବା ବା ତାଙ୍କର ପ୍ରିୟ ହୋଇଥିବାରୁ ତାଙ୍କୁ ମନ୍ଦାର ମାଳିନୀ ମଧ୍ୟ କୁହା
ଆଜ୍ଞା ସେଠି ମୁଁ ଆଉ ଗୋ ଆଜ୍ଞା।
ମୁଁ ବି ଆଶା କରିବି ଆପଣ ନିଶ୍ଚିତ ସମୟ ପାଇଲେ ଆସିବେ ଶାନ୍ତ କାନ୍ତ ପରିବେଶ ସେଠାକାର।
ଆଜ୍ଞା ଆଜ୍ଞା। ତ ମୁଁ ବି ସେଇଠି ଯେତେବେଳେ ଆଉ ଗୋଟେ ଜିନିଷ ଦେଖିବାକୁ ପାଇଲି ମୁଁ ପୁରା ନଡିଆ ସେଠି ମାଆଙ୍କ ପା ଖରେ ନଡିଆ ଗଦା ଗଦା ହେଇଚି ତ ବାହାରେ ବି ମନ୍ଦିର ମନ୍ଦିର ମାଆଙ୍କ ପା ପାଖରେ ବି ସେମତି ନଡିଆ ଗଦା ଗଦା ହେଇଛି ତ ମୁଁ ଦେଖିକି କିହିଲି ମୁଁ କହିଲି ଏ କଣ ଏତେ ନଡିଆ କଣ ହୋଉଛି ମାଆଙ୍କ ପା କୁ ତ ପୂଜା କରିବାକୁ ଯେତିକି ଲୋକ ଆସନ୍ତି ତ ସେତିକି ହବା କଥା ତଥାବି ଏତେ ନଡିଆ କାଇଁ ଗଦା ହୋଉଚି? ତ ମମି କହିଲେ ଆ ସେ ବା ନଡିଆରାଣୀ ତାଙ୍କ ପାଖରେ ହିଁ ସବୁ ଯଦି କିଛି ଗୋଟେ ଶୁଭ କାମ କରିବାକୁ ଆରମ୍ଭ କଲେ। ତ କେହି ନ ଆସି ପାରିଲେ ବି ବସ ରେ ପଠେଇ ଦିଅନ୍ତି ସେ ନେଇକି ମାଙ୍କ ପାଖରେ ମାଙ୍କ ପାଖରେ ପୂଜା କରିକି ରଖିଦିଅନ୍ତି। ତ ସେଥିପାଇଁ ସବୁଆଡୁ ନଡିଆ ଆସିକି ତାଙ୍କରି ପାଖରେ ହିଁ ରୁହେ ଯେତେବେଳେ ପଠାନ୍ତି। ତାରିଣୀଙ୍କ ପାଖକୁ ନଡିଆ ହେରିକା ପଠାନ୍ତି। ତ ସେଇତକ ହିଁ ତାଙ୍କ ପାଖରୁ ହୁଏ ତ ତାଙ୍କ ନାଁ ସେଥିପାଇଁ ବି ନଡିଆ ରାଣୀ ବୋଲି କହନ୍ତି।
ନିଶ୍ଚିତ ଭାବରେ କଣ ଅନୁ କଣରୁ ରାଜ୍ୟ ବାହାରୁ ରାଜ୍ୟ ଭିତରୁ ଯେକୌଣସି ସ୍ଥାନରୁ ମଧ୍ୟ ଭକ୍ତ ଟିଏ ଚାହିଁଲେ ନଡିଆ ଟିକେ ଘଟଗା କ ପଠେଇ ପାରିବା।
ଆଜ୍ଞା।
ଆଉ ସୁରୁଖୁରୁରେ ଅତି ଯତ୍ନର ସହିତ ମଧ୍ୟ ତାହା ପହଞ୍ଚି ଯାଉଛି।
ଆଜ୍ଞା।
ଆଉ କେବେ ଆପଣ ଏମିତି ପରିବେଶକୁୁ ଯାଇଛନ୍ତି କି ବୁଲିବା ପାଇଁ? ଯୋଉଠି ଆପଣଙ୍କୁ ଇଚ୍ଛା ହେଇଛି ଦୁଇ ଚାରି ଦିନ ରହିଯିବା ପାଇଁ। ବୁଝିଲେ ନା ସବୁଜ ପରିବେଶ ହେଇଥିବ। ଗଛ ଲତା ମେଘକୁ ଛୁଇଁଲା ଛୁଇଁଲା ଭଳି ହଉଥିବ ପକ୍ଷୀ ମାନଙ୍କ କର କଳା ରବର ଥିବ? ନଦୀ ଗୀତ ଗାଇ ଗାଇ ଆଗକୁ ଯାଉଥିବ ଏମିତି କେବେ ପରିବେଶ କୁ ଅନୁଭବ କରିଛନ୍ତି?
ଆଜ୍ଞା ମୋର ଜଣେ ରିଲେଟିଭ ହେବେ ପିସି ଙ୍କ ଘରକୁ ଥରେ ଯାଇଥିଲି। ତ ସେଠି ତାଙ୍କର ଏମିତି ପୁରା ଥିଲା ଗୋଟେ ପାହାଡ ଟାଇପ ପାହାଡ ଥିଲା ପାହାଡ ସାଇଟ ରେ ତାଙ୍କର ଗାଁ ହିଁ ଥିଲା। ତ ପାହାଡ ସାଇଡ ରେ ଗାଁ ଥିଲା ତାପରେ ସେପଟେ ଆଉ ଟିକେ ଆଗକୁ ଗଲେ ତାଙ୍କର ଝରଣା ବି ବହୁତ। ମାନେ ସେଠି ଯାଇକି ସମସ୍ତେ ଗାଧାନ୍ତି ସବୁ କରନ୍ତି। ତ ଦେଖିଲି ମୁଁ କହିଲି ବଢିଆ ତ ହେଇଛି ଜାଗା ଟା କିନ୍ତୁ ବହୁତ ବଢିଆ ହେଇଛି। ପୁରା ମାନେ କିଛି ସେଠି ବି ସୋର ସବର କିଛି ନାହିଁ। ଏଠି ଯେମିତି ଗାଡି ସାଉଣ୍ଡ ହେରିକା ହଉଛି ସେଠି କିଛି ନାହିଁ। ତ ସେଠ ଏମିତି କାଁ ବା କେତେବେଳେ କି ଲୋକ ଯିବା ଆସିବା କରନ୍ତି। ଗାଡି ନେଇକି କିନ୍ତୁ ତଥାପି ସେଇଠି ପୁରା ଗାଁ ଜାଗା ଟାକୁ ପାହାଡ ତଳେ ଗାଁ ତକ ଅଛି। ଝରଣା ଅଛି। ସବୁ ମାନେ ବହୁ ମାନେ ବହୁତ ସୁନ୍ଦର ଲାଗେ ସେଠି ଦେଖିବାକୁ। ତ ସେଠି ମୁଁ ବେଶୀ ନାହିଁ ଗୋଟେ ଦିନ ହିଁ ରହିଥିଲି ତାପରେ ମୁଁ କହିଲି କି ଆଚ୍ଛା ହୋଉ କେବେ ସମୟ ହେଲା ଆସିକି ଅପା ଘରେ ରହିଯିବି ଦି ତିନି ଦିନି ଆଉ।
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ସେଇ ପରିବେଶ କେତେ ସୁନ୍ଦର ଲାଗେନାଇଁ? ଗୋଟେ ମନ ମନରେ ପରିବର୍ତ୍ତନ ଆଣିଦେଲା ଭଳିଆ ଲଗେ ଆଜ୍ଞା। ନିଶ୍ଚିତ ଭାବରେ। ଆଉ ସୁଯୋଗ ପାଇଲେ କୋଉ ସ୍ଥାନକୁ ବୁଲି ଯିବା ପାଇଁ ଆପଣ ଚାହିଁବେ। ଯଦି ଆପଣଙ୍କୁ ସେମିତି ସୁଯୋଗ ମିଳେ କେଉଁ ସ୍ଥାନକୁ ଆଉ ଥରେ ବା ନୂଆକରି ବୁଲିଯିବା ପାଇଁ ଚାହିଁବେ ଆପଣ?
ମୁଁ ଚାହିଁବି ପାରାଦୀପ ଆମର ଟ୍ୟୁସନ ପିକ୍‌ନିକ୍ ରେ ବି ଥରେ ପାରାଦୀପ ଯାଇଥିଲୁ। ତ ସେ ସେଠି ସେଇଠି ସାର୍ ଗାଁ ହବ ତ ସେଠିକି ସାର୍ ବୁଲେଇବାକୁ ନେଇଥିଲେ ଥରେ। ପାରାଦୀପ୍ ସି ବିଚ୍ ଦେଖିଲୁ। ଆକୁଆର ମେହେରିକା ଦେଖିଲୁ। ସେଠି ବହୁତ ଜାଗା ଥିଲେ ସାର୍ ପାରାଦ୍ୱୀପ୍ ରେ ବୁଲେଇକି ଆଣି ବୁଲେଇକି ଆଣିଥିଲେ। ତ ମୁଁ ବି ଚାହୁଁଛି ଆଉ ବହୁତ ଦୂର ବାଟ ନାସି ଆମର ବି ସେଆଡେ଼ କେହି ରିଲେଟିଭ ନାହାନ୍ତି। ତ ସାର୍ ପିକ୍ନିକ୍ ରେ ହିଁ ନେଇକି ଯାଇଥିଲେ। ତ ଯେବେ କେବେ ସୁଯୋଗ ମିଳେ ସେଠିକି ଯିବାକୁ ତ ଚାହିଁବି ମୁଁ ଆଉଥରେ ଯିବାକୁ ସେଇ ସେ ହିଁ ବହୁତ ମଜାହେଲା ମଜା ଆସିଥିଲା ବହୁତ ମଜା ଆସିଥିଲା ସେଇଠୁ ବୁଲିବାକୁ। ଗୋଟିଏ ଦିନ ପାଇଁ ଗୋଟିଏ ଦିନ ପାଇଁ ହଉ ପଛ କିନ୍ତୁ ବହୁତ ଭଲ ଲାଗିଥିଲା ସେଠିକି ଯିବାକୁ।
ହଁ ଆପଣ କହିବାକୁ ଚାହୁଁଛନ୍ତି ଯେହେତୁ ବେଳାଭୂମି ଏବଂ ଓଡିଶାର ଗୋଟେ ଏକ ନମ୍ବର ପନ୍ଦର ବିଭିନ୍ନ ଦେଶ ବିଦେଶରୁୁ ଆମଦାନୀ ରପ୍ତାନୀ ସେଠାରେ ହୋଉଚି। ଏଣୁ ଆପଣ ପୁଣି ଥରେ ସେଇ ସ୍ଥାନକୁ ବୁଲି ଯିବାକୁ ଚାହିଁ
ଆଜ୍ଞା ସେଠି ବି ଯୋଉ ବଡ ବୋଟ୍ ହେରିକା ଆସିଥିଲା ସେ ଜାଣିନି ନାଁ ଠିକରେ କିନ୍ତୁ ବଡ ବୋଟ୍ ଆସିଥିଲା ଆମେ ସେଠିକି ବି ଯାଇକି ଦେଖିଲୁ। ପୁରା ମୁଁ ଆଶ୍ଚର୍ଯ୍ୟ ହେଇଗଲି ଏଇ ଏମିତିକା ବ ଏଇ ଯୋଉ ବୋଟ ଯାହା ଟିଭି ରେ ଦେଖେ ତ ସେ ସବୁ ପୁରା ନିଜ ଆ ଖିରେ ଦେଖିଲି ମୁଁ କହିଲି ଯାହା ହୋଉ ଆଜି ପୁରା ଫାଷ୍ଟ ଟାଇମ ପାଇଁ ସବୁ ଦେଖିଲି ଏତେ ଏତେ ବଡ ଯାହାଜ ବି ଥାଏ ବୋଲି, ଟିଭିରେ ଯାହା ଦେଖିଥିଲି କିନ୍ତୁ ପୁରା ନିଜେ ରିଏଲ ଦେଖିକି ପୁରା ମାନେ ବୋହୁତ ଖୁସି ହେଇଯାଇଥିଲି ଦେଖିକି।
ନିଶ୍ଚୟ ନିଶ୍ଚୟ ବୋହୁତ ସୁନ୍ଦର କଥା ଟିଏ କହିଲେ ଆଚ୍ଛା ଦିଦି ମୋରୋ ଗୋଟେ ଏବେ ଜରୁରୀ ଫୋନ୍ ଆସୁଛି ମୁଁ ଟିକେ ରଖିପାରିବି ନା।
ଠିକ୍ ଅଛି ଆଜ୍ଞା ଠିକ ଅଛି ଆପଣଙ୍କ ସାଙ୍ଗେରେ କଥା ହେଇକି ବୋହୁତ ଭଲ ଲାଗିଲା ଧନ୍ୟବାଦ ଆ
ବୋହୁତ ଧନ୍ୟବାଦ
ଆଜ୍ଞା।